କଣ କରୁଥିଲେ?
ଦେହ
ହାଲୋ
ଭଏସ ଆସୁଛି ତ? ହଁ ହଁ ସବୁ
ହଁ କୁହନ୍ତୁ ମୁଁ କଣ କରୁଥିଲି?
ହ
ହଉ ତମର ଗୋଟେ ଦଶହରା କେମିତି ହୁଏ?
ଦଶହରା ଏମିତି ମୁର୍ତ୍ତି ଫୁର୍ତ୍ତି ନର୍ମାଲ ହେଇକି ପୂଜା ନଅ ଦିନ ଯାକ ନବରାତ୍ରି ଯୋଉ ସେଲିବ୍ରେଟ୍ ହୁଏ। ସେଇଟା ହୁଏ ତାପରେ ସେମୁ
ମୁଁ ତ କରେ।
ମୁଁ ବି ନବରାତ୍ରୀ କରେ।
ଆଚ୍ଛା।
ନବମୀ ଦଶମୀ
ହଁ
ନବରାତ୍ରି କରିକି ତାପରେ ସେଠୁ ତାପରେ ସେଇଠୁ ଭୋଗ ରାଗ ସବୁ ଏମିତି ହୁଏ।
ଅହଁ।
ଆଉ ଆମର ଏପଟେ ପଣା ସଂକ୍ରାନ୍ତି ଟା ପୁରା ଫେମସ।
ହଉ ପଣା ସଂକ୍ରାନ୍ତି। ତମରତ କଟକ ସାହି ଦଶହରା ତ ଭଲ ହେଉଥିବ?
କଟକ ତ ଆମର ଦଶହର ଭଲ ହୁଏ ଯେ କିନ୍ତୁ ଯେହେତୁ ଗାଁ ପଟ ସାଇଡ ରହିଯାଉଛି ସେଇଥିାଇଁ ଏଠି ଖାଲି ନର୍ମାଲ ମୂର୍ତ୍ତି ପୂର୍ତି ନବରାତ୍ରୀ ସେଲିବ୍ରେଟ ହେଇଛି ଆଉ।
ଆଛା।
ପଣା ସଂକ୍ରାନ୍ତି ଟା ପୁରା ମାନେ ଅ ବଢିଆ ହୁଏ।
ଆ ଭୁବନେଶ୍ୱର ତ ଜାଣିଥିବ ପୁରା ଭଡିଆ ହୁଏ ଦଶହରା ପୁରା ପୁରୀ ବୁଲାବୁଲି ବର୍ସାଣି ବର୍ଷାଣି ହୁଏ ଆମ ସେପଟେ ଭୁବନ ସାଇଟ୍ କଣ କାହିଲ ବାସୀ ଦଶହରା। ମାନେ ଆଜି ଦଶରେ ଏଟି ଆଜି ଦଶଅରା କରାଯିବନି ଆମର କାଲି କରାଯାଏ ହେଲା। ତ ରାବଣ ପୋଡ଼ି ହୁଏ ଆମର ସେଠି ବଳଯାତ୍ରା ଫେମସ। ରାତିକିରୁ ପୁରା ଭସାଣି ଆରମ୍ଭ ହେଇଛି ସକାଳ ପର୍ଯ୍ୟନ୍ତ। ବଳଦଯାତ୍ରା ହୁଏ ଏ ହୁଏ ଆମେ ଦେଖୁ ପୁର ରାତି ସାରା। ଠାକୁର ବି ଭଲ ହୁଅନ୍ତି ସବୁ ଜାଗାରେ ତିଆରି ହୁଅନ୍ତି। ଭଲାହୁଏ ଆଉ, ହୁଁ। ତ ମୁଁ ବି କରେ ନା ନବରାତ୍ରି କରେ।
ହୁଁ।
ହୁଁ।
ଅଷ୍ଟମୀ ନବମୀ ପରେ ଅଷ୍ଟମୀ
ପ୍ଲସ ଥ୍ରି ରେ କଣ ଟା ରଖିକି ପଢିଲେ ଭଲ ହବ?
ସାଇନ୍ସ ନ ଓଡ଼ିଆ ସାଇନ୍ସ ନା ଆର୍ଟସ?
ମୋର ସାଇନ୍ସ
ସାଇନ୍ସ। ଷ୍ଟୁଡେଣ୍ଟସ୍ ଯା ମାନେ କହିପାରିବିନି ମୋର ଆଡସ୍ ଥିଲା
କଣ କହିଲେ ଶୁଭୁନି।
ଷ୍ଟୁଡେଣ୍ଟ କୁ କହି
ଜଣେ ମୁଁ ରଖିଥିଲି ମୋ ସବ୍ ଯେ ଥିଲା ମୋ ସବଜେକ୍ଟ ଥିଲା ଯୋଉ ମାଇକ୍ରୋବାୟୋଲୋଜି ଯୋଉ ମୁଁ ପକେଇଛି ମାଇକ୍ରୋବାୟୋଲୋଜି ପକେଇଛି।
ଆଚ୍ଛା।
କଣ ହବ କୁଆଡୁ ତ ସିଲେକ୍ସନ ଆସିବ କିଛି ସେମତି ଠିକ ହେଇନି ଯାହା ଯୋଉଠି ଆସିବ ସେଇ ହିସାବରେ ପଢିବି ଆଉ।
ସେଇ ହିସାବରେ ପଢିବ
ଟିକେ ଫାଷ୍ଟ ସିଲେକ୍ସନ ଆସିନି।
ହଁ ମୋର ଆଡସ୍ ଥିଲା ମୁଁ ଆର୍ଟସ୍ ପକେଇଥିଲି ମୋର ଫାଷ୍ଟ ସିଲେକ୍ସନ ଆସିଯାଇଥିଲା ଯାଜପୁର ଭି ଏ ମ କଲେଜ। ସେଇଠି ଆସିଯାଇଥିଲା।
ହୁଁ ହୁଁ। ନାହିଁ ଆମର ପକେଇଛି ପକେଇଛି। ଏସବୁ ଟିକେ କଟକ ହାଇଯାଏ ନା।
ହୁଁ ହିଁ।
ହାଲୋ।
ହାଲୋ।
ମୁଁ କହିଲି ରେଭେନ୍ ବିଜେପିରେ ସବୁ ହାଇ ପ୍ରସ୍ତାବ ହଁ ମୁଁ କହିଲି ରେଭେନ୍ସା ବିଜେପିରେ ସବୁ ହାଇ କଟପ ଯାଏ ନା।
ହଁ ହଁ। ସେଠି ମାର୍କ ଅଧିକ ଇଅରେ ନିଅନ୍ତି।
ହଁ ମୋର ଏଇଟି ପରସେଣ୍ଟ ଥିଲା।
ଏଇଟି ପସେଣ୍ଟ ତ ଆରାମସେ ହେଇଯିବ ତାଠୁ ଭଲ ରେଭେନ୍ସା ରେ ପକାଅ।
ଫାଷ୍ଟେ ସିଲେକ୍ସନ ଟା ଆସିନି।
ହୁଁ ଆସିନି।
ସେକେଣ୍ଡେ ଥାର୍ଡ ଆଡିକି ଯଦି ଆସିବ, ଆସିବ ଆଉ।
ଉଁ ହୁଁ। ଭଲ ଆଉ ଆସିଲେ ଏପଟେ। ଯଦି ପଢିବ ଦଶରା, ଫସରା ପୁରା ଭଲସେ ବୁଲିବ ଆଉ।
ଉଁ ହୁଁ।
ହୁଁ ଏପଟେ ଭୁବନେଶ୍ୱର ବି ଦଶହରା ଭଲ ହୁଏ ନା ପୁରା ବହୁତୁ। ଜାଗା ରେ ଇଏ ହୁଏ। ଆମେ ବି ବୁଲୁ ରାତି ସାରା ଆମେ ବୁଲୁ ରାତିରେ ମାନେ ସବୁ କାହିଁକି ରାତିରେ କମ ଭିଡ କିନ୍ତୁ ବହୁତ ଭିଡ ହୁଏ ରାତିରେ। ରାତି ତିନିଟା, ଚାରିଟା ପର୍ଯ୍ୟନ୍ତ ଯିବୁ ଠାକୁରଙ୍କୁ ଦେଖିକିନା ଦର୍ଶନ କରିକି ଆସିବୁ। ଏପଟେ ଉପାସ ଚାଲିଥିବ ନବରତ ନା କିଛି ଖାଇପାରିବୁନି। କାଲି ଯା ଗୋଟେ ଟାଇମ ଆମେ ଖାଇବୁ ନବରାତ୍ରିରେ। ତଥାପି ଆମେ ବୁଲୁ ଚାଲିଚାଲିକି ବୁଲୁ ଆମେ। ଆଉ ତମ ଠାକୁର, ବାକୁର ତିଆରି ହୁଅନ୍ତି ଦୁର୍ଗା ଠାକୁର ତିଆରି ହୁଅନ୍ତି ନାଇଁ।
ହଁ ହଁ ମୂର୍ତ୍ତି ହୁଏ ମୂର୍ତ୍ତି ସାରିଲା ପରେ ପୂଜା ହୁଏ। ତାପରେ। ଏମିତି ସବୁ ଆମର ମନ୍ଦିର ଅଛି କାହିଁକି ନା ମନ୍ଦିର ଅଛି।
ଉଁ।
ସେଇଠି ସବୁ ଏଇଠି ସବୁ। ଫ୍ରି ହେଲେ।
ଭଲ ଆଉ।
ଛେ ଘରେ କିଛି ଆଇଁଷ, ଫାଇଷ କିଛି ପିଆଜ, ରସୁଣ ହୁଏନି। ନଅଦିନି ଜାକ ପୂଜା ହୁଏ ଘରେ।
ନା ତମେ ବୁଲିବା ପାଇଁ କଟକ ଆସନା ଆସନି।
ଫଟକୁ ମୁଁ ତ ଦି ବର୍ଷ ହେଲା ହିଁ ହଷ୍ଟେଲରେ ରହୁଥିଲି ପ୍ରାଇଭେଟ ହଷ୍ଟେଲ ରେ।
ହୁଁ। ଏବେ ବୋଧେ ଆସ।
ଏ କରିହୁଏ ନି ହୁଁ ହୁଁ ଏ ଦଶ ଯଦି ସେମିତି କି। କିଛି ଭଲ ଜାଗାରୁ ସିଲେକ୍ସନ ଆସିଲେ ପଢ଼ିଲେ ଯିବେ ଆଉ।
ହୁଁ ବୁଲାବୁଲି ଭଲ କର ନା ମାଇଣ୍ଡି ପୁରା ମାନେ ଇଏ। ଏ ହଉଥିବ ଆଜି ଇଷ୍ଟ ପର୍ବ ବୋରିଙ୍ଗି ଲାଗୁ ଥୁଆ ଆଜ୍ଞା ମୁଁ ବି ତ ଗାଁରେ ରହିଲେ ବୋରିଙ୍ଗି ହେଇଗଲି।
ସେ ରହିଗଲେ।
ମୁଁ ବି ତ ଗାଁରେ ରହି, ରହି ବୋରିଙ୍ଗି ହେଇଗଲି ସେଥିପାଇଁ ମୁଁ କହିଲି ଛାଡ କ
ଉଁ ହୁଁ।
ସେଇଥିପାଇଁ ମୁଁ କହିଲି ଚାଳ। ମୁଁ କହିଲି ସେଥିପାଇଁ ମୁଁ ଯାଉଛି ଭୁବନେଶ୍ଵରରେ ଜବ୍ କରିବି। ଆଉ ପଛେ ନିଜ ଖର୍ଚ୍ଚରେ ନେଇଜ ବାହାରେ ରହିକି ବୁଲାବୁଲି କରିବି।
ସେଇଟା ଆମେ ନିଜେ ଇଣ୍ଡିପେଣ୍ଡେଣ୍ଟ ହେଇଯିବାଟା ଗୋଟେ ଭଲ ଜିନିଷ ଭଲ କଥା।
ବାସ୍। ବାସ୍ ଏବେ ନିଜ ଇଚ୍ଛାରେ ଜିମ୍ ଫିମ୍ ଯାଉଛି, ଘରେ ଆସି ବସୁଛି ଖାଉଛି ଜବ୍ କରୁଛି। ଆରାମସେ।
ହୁଁ ହୁଁ ତ କେତ ଏତେ ଫ୍ୟାମିଲି ଉପରେ ବି ସବୁବେଳେ ଡିପେଣ୍ଡ ହବାଟା ଭଲ ନୁହଁ।
ବାସ୍। ଘରେ ରହିବ କେତେ? ମାଇଣ୍ଡ ମାଇଣ୍ଡ ପୁରା ଖରାପ ହେଇଯିବ ଘରେ ରହି ରହି ସେ ଦିନ ସେ ଫୋନ୍ ଦେଖିଦେଖି ମୁଣ୍ଡ ଖରାପ।
ମତେ ଘରେ ବି ନର୍ମାଲ ବି ନିଜ କିଛି ଖର୍ଚ୍ଚ ପାଇଁ। ଘରେ ବି କହିବାକୁ ଟିକେ ଖରାପ ଲାଗେ। କିଏ ଏତିକି ଦିଅ ସେତିକି ଦିଅ।
ଭୁବନେଶ୍ଵରରେ ଆସିଗଲେ ଜବ୍ ହବ ଆରାମ୍ ସେ ଜବ୍ ମିଳିବ। ଦଶ ହଜାର ହଉ, କି ବାର ହଜାର ହଉ, କି ପନ୍ଦର ହଜାର ହଉ, ନିଜ ଖର୍ଚ୍ଚ ରେ ନିଜେ ଉଠେଇଯିବ।
ହଁ ପ୍ଲସ୍ ଥ୍ରି ଶହ ଏକାଶହ ଜବ୍ କରିବାଟା ସେଇଟା କେଠି କଣ ପାର୍ଟ ଟାଇମ୍ କୋଉଠି କଣ ମିଳିବ କେଜାଣେ ସେଇଟା ଦେଖିବାକୁ ଟିକେ ପଡ଼ିବ ଆଉ।
ମୁଁ ମାନେ ଇଏରେ ମାନେ ଇଏରେ କରୁଛି ନା ଖାଲି ଯାଇକି ଏକ୍ଜାମ୍ ଦଉଛି କଲେଜ ରେ।
ସେଇଥିପାଇଁ ମାନେ ମୁଁ ଖାଲି ଯାଇକି କଲେଜ୍ ରେ ଏଜାମ୍ ଦଉଛି। କ୍ଲାସ୍ କରୁନି ସେଥିପାଇଁ ମୁଁ ଜବ୍ କରିରଉଛି।
ମୁଁ କହିଲି ଆପଣ ଯେ ପ୍ଲସ୍ ଟୁ ପରେ ପ୍ଲ ଯେଉଁ ନର୍ସିଂ ପଢ଼ିକି ତାପରେ ନର୍ସି
ନର୍ସ ଏବେ ହେଇନି ମୁଁ ଏ କମ୍ପ୍ୟୁଟର୍ ରେ କାମ କରୁଛି।
ତା ପାଇଁ କଣ କ୍ୱଲିଫିକେସନ୍ କଣ ଦରକାର୍?
ପ୍ଲସ୍ ଟୁ ପାଇ ନର୍ସିଂ ପାଇ ଆଟର୍ସ କଲେ ବି ଚଳିବ। ଗୋଟେ ଥାଏ ବିଏସ୍ ନର୍ସିଂ ସେଇଟା ରେ ସାଇନ୍ସ୍ କରିଥିବା ଦରକାର ଚାରି ବର୍ଷ ମୁଁ ତ ଆଟର୍ସ କରିଛି। ସେଥିପାଇଁ ଏ ନେମ୍ କଲି ତା ଜିଏନ୍ ଏମ୍ କରି ବେଶୀ ନର୍ସିଂ କରି ଥାନ୍ତି। ମୁଁ କହିଲି ନର୍ସିଂ ରେ ଟିକେ ଇଣ୍ଟରେଷ୍ଟ୍ ନଥିଲା ହେଲା। ବାପା ଙ୍କର ଇଛା ଥିଲା। ମୁ ଦି ବର୍ଷ ଛାଡିଦେଇକି ଏବେ ପ୍ଲସ୍ ଥ୍ରୀ କଲି ତାପରେ ବିଡ଼ି କରିବି ଆଉ।
ହୁଁ।
ହଁ।
ମାନେ ମୁଁ କହିଲି ପ୍ଲସ୍ ଟୁ ପରେ ଏମିତି ନ ରହିଲେ ଜ ସବୁ କମ୍ପ୍ୟୁଟର ଲାଇନରେ ହେଇଯାଏ?
ବଟ କମ୍ପୁଟର ଯଦି ଶିଖିଥିବ।
ମୋର ଆଇଡ଼ି ଥିଲା ଶିଖିଛି ଟିକେ ଟିକେ।
ହଁ ହଁ ସେ ଡାଟା ଏମିତି ଟିକେ ସବୁ ଏମିତି ଜବ୍ ମିଳିଯିବ। ସବୁ ମିଳିଯିବ ମିଳିଯିବ କି ସାଲେରୀ ଫାଷ୍ଟ୍ କମ୍ ରହିବ ଦଶ ହଜାର୍, ବାର ହଜାର୍ ଏମିତି ରହିବ ଆଉ।
ହଁ ସେ ଦଶ ହଜାର ବି ହଉ ଦଶ ହଜାର ଏବେ କାହାକୁ କୋଉଠି ମିଳୁଛି। ସେତିକି ବି ମିଳିଗଲେ କେତେ।
ହୁଁ ତ ଏମିତି ଗୋଟେ କଲେଜ ରେ ଅଛ କି ଖାଲି ଯାଇକି ନା ମାନେ ବେଶୀ ହଁ ବେଶୀ କ୍ଲାସ୍ କରିବାକୁ ପଡ଼ିବନି। ଯାଇକି ଖାଲି ଏକ୍ସାମ ଦଉ।
ହୁଁ।
ହୁଁ। ସେମିତିଆ କଲେଜ୍ ବାଛିଲେ ଭଲସେ ଏଇଆ ହବ। ସେଇୟା କଲେ ଠିକ୍ ହବ। ହଉ ମୁଁ ରଖୁଛି ଫ୍ରି ହେଇକି କାଲି ଫୋନ୍ କରିବି ହେଲା?
ହୁଁ ହୁଁ ହୁଁ।